ହ ହାଲୋ।
ହ୍ୟାଲୋ।
ଓ କଣ କରୁଡ଼?
ମୁଁ ଶୋଇଲିଣି ଶୋଉଚି ଆଉ ଶୋଇବାକୁ ଯାଉଛି।
ଡିନର୍ ସରିଲାଣି ଖାଇବା ରାତିରେ
ହଁ ରାତି ଖାଇବା ସରିଲାଣି ସାଢେ ଆଠଟା ବେଳୁ। ଆମର ଟିକେ ଶୀଘ୍ର ଖାଇଦିଅ।
ଏତେ ଜଲ୍ଦି ଖାଇସାରିଲେଣି ଏତେ ଲେଟ ରୁ ଶୋଉଚନ୍ତି କଅଁ?
ଆଉ ଛୋଟ ଛୁଆଟେ ମୋର ଅଛି କୁନି ବେବି ସିଏ ଶୋଇଲେ ସିନା ଶୋଇବୁ। ସିଏବେ ହେଇ ଶୋଇଲା ତାପରେ ହେଇ ବାଥରୁମ ଯାଇକି ଆସିଲି ଶୋଇବା ପାଇଁ ଆଉ। ହ ତମର ଖାଇବା ସରିଲାଣି ନା?
ଆମେ ଖାଇସାରିଲୁଣିୁ ନଅଟାରୁ ଖାଇସାରିଲୁଣିୁ ଏଇ ଶୋଇଲୁଣୁ ନିଦ ଲାଗୁଚେ ସେ ଶୋଇ ପଡ଼ିବ ଏଇ ଦଶ ପନ୍ଦର ମିନିଟ୍ ଭିତରେ ଆଶିଗଲୁଣୁ ବିଛଣ
ଆଉ ତମ ସାନ ଭଉଣୀ କଅଁ କରୁଛି?
ସାନ ଭଉଣୀ ମୋ ପାଖରେ ଅଛି ସିଏ କହୁଛି ମୁଁ ଜାଣିପାରୁନି କଣ କଥା ହଉଛୁ ସିଏ ଫୋନ୍ କରିଛନ୍ତି।
ହ
ମତେ କିଛି ଟେସ୍ ଶୁଭୁନି।
ନା ଛୋଟ ଛୁଆ ଟା ନା ସେଥିପାଇଁ ତାକୁ ଶୁଭୁନଥିବ ଆଉ।
ହଁ ହଁ ସେ ଛୋଟ ପିଲା ତାର ଚଗଲା ହଉଛି ଏଇଠି ଟିକେ ଏବେ ଖେଳୁଥିଲା ନାଚୁଥିଲା। ଚେୟାର ଉପରେ ଖଟ ଉପରେ ଖାଲି ଏଇ ଚଗଲା ହଉଛି ନାଚୁଛି ଡେଉଛି ଘର ଟାକୁ ଉଠଉଛି ପକଉଛି।
ଆଉ ତମ ସାନ ଭଉଣୀ ରଜର ସପିଙ୍ଗ ତା ପାଇଁ ହେଇସାଇଲାଣି ନା ଡ୍ରେସ?
ହଁ ସେ ରଜରେ ସପିଂ କଲାଣି ଦି ହଲ ଡ୍ରେସ୍ ଆଣି ସାରିଲାଣି ଆହୁରି କଣ ତାର ଡ୍ରେସ୍ ଆସିବା ଆଗରୁ ବିନ୍ଦେଇ ଥାଏ
ଆଉ ତମେ ନେଇକି ଯିବ ନା ତା ବାବା ମାମା ସାଙ୍ଗରେ ସିଏ ଯିବ?
ସିଏ ଏଇ ପ୍ ସିଏ ବାବା ମାମାଙ୍କ ସାଙ୍ଗରେ ଯାଇକି ଆଣିକି ଆସୁଛି ଡ୍ରେସେ କଣ ନିଜେ ଅନଲାଇନ୍ ଅର୍ଡ଼ର କରି ଛି ତା ଦାଦା କହିଛନ୍ତି କଣ ତାର ଫରେ ଡ୍ରେସ୍ ଆଣିବା ପାଇଁ ଯିବେ ସିଏ ଯିବ କାଲି ମାର୍କେଟ ତା ପାଇଁ ଡ୍ରେସ୍ ତା ପସନ୍ଦରେ ଆଣିକି ଆସି ଥିବ ଏଠି ତ ଭଲ ଭଲ ସ ସବୁ ମକେ ମାନେ ସୋରୁମ୍ ଅଛି ତା ପସନ୍ଦର ଯୋଉଠିକି ଯିବ ତାରଆଣିକି ଆସିବ ଆଉ ଶୁଭମ ଫ୍ୟାସନ୍ ହେଲା
ହ
ଜୟରାମ ଲେଙ୍କା ହେ ହେଲା କଟକ ସାଡି ସେଣ୍ଟର ହେଲା ତାର-? ବାହେତି ହେଲା- - ସେ କହୁଛି ବାହତିକୁ ଯିବାକୁ ତାର ଇଛା ଅଛି ସେଠିକି ଯିବ ଆଉ ଗୋଟେ ବଡ଼ ଘାଗରାଟେ ନେଇକି ଆସିବ ତାକୁ ରଜର ମାହୋଲ ଟା ପୁରା ତାକୁ ରଜ ଟାଇପ ର ଲାଗିବ ଆଉ ପୁରା ସ ସଜବାଜ ହୋଇକି ରଜରେ ବୁଲିବ।
ଆଉ ଭଲ ଆଉ କଣ ଆଉ ତମର କଣ କରିଚ ନା କରିବ?
ମୁଁ କିଛି କରିନି କରିବି ରଜ ତ ଆସିଲାଣି ଏବେ ଟିକେ ଯାଇଥିଲି ଭିଡ ଅଛି ମାର୍କେଟ କିଛି ଆଣି ହୋଉନି, ରଜ ସେ ଯାହା ଦେଖିବା କଣ କରିବ।
ରଜ ବଜାର ତ ଏଇକୁଣି ପୁରା ଜାମ୍ ହେଇଯାଉଥିବ, ରାସ୍ତା ଘାଟ ଦୋକାନ ଆଉ ପୁରା ଜାମ ଆଉ, ଶୀଘ୍ର ସିନା କିଣି ଆଣିଥାନ୍ତ ଏତେ ଜାମ ରେ ଫସି ନଥାନ୍ତ।
ସେଇ କାଲି ମୁଁ ଯାଇଥିଲି ଜଷ୍ଟ ମୁଁ ଖାଲି ଯାଇଛି ସେ ଭିଟୁ ସୋରୁମ୍ କୁ। ସେଠି ଏତେ ଭିଡ ଗୋଟେ ଜିନିଷ ବି ଦେଖିବାକୁ ଇଛା ହୋଉନଥିଲା, ଆଣିବା ତ ଦୂରର କଥା, ଏ ଏତେ ଲୋକ ଏତେ ଭିଡ଼।
ଏବେ ଆଉ ଜିନିଷ ଦେଖିକି ଆଣି ହୋଉନି କିଛି, ରଜ ପାଖ ପାଖେଇ ଆସିଲାଣି ବୋଲି ଆଉ ସବୁ ଦୋକାନରେ ତ ଭିଡ଼ କେଉଁ ଦୋକାନରେ ଟିକେ ଫାଙ୍କା ବି ନାହିଁ। ଅଲଗା ଜାଗାରେ ବି ଦେଖିକି କିଛି ଆଣିବା ପାଇଁ ଏତେ ଭିଡରେ ସେମାନେ ବି ଯୋଉମାନେ ରହିଛନ୍ତି ସେଲସ ମ୍ୟାନ୍ ସେ କଷ୍ଟମର କୁ ଭି ଜିନିଷ ଦେଖେଇ ପାରୁନାହାନ୍ତି ଠିକ ସେ।
ହୁଁ ଆଉ ଶାଢୀ ଆଣିବ ନା ଡ୍ରେସ୍?
ହଁ ଶାଢ଼ୀ ଡ୍ରେସ ଦେଖିକି ଯାହା ଆଉ ଗୋଟେ ଦେଖିକି ଆଣିବା ଆଉ। ହଁ ତୁମର ରଜ ସପି
ଗୋଟେ ଆଣିବେ, କଣ ହବ ମୋର ତ ଛୋଟ ଝିଅ ଗୋଟେ ନାଇଟି ଟିଏ ରଖିଦେବି ଆଉ କଣ ଆଉ ଛୁଆର ପଟି ଶୁଶୁ ସବୁ ତ ସେଇଥିରେ, ଆଉ ନୂଆ କଣ? ପୁରୁଣା କଣ ମୋର ସବୁ ସେଇ ଏକା
ସେଇ କୁନିପୁଅର ଡ୍ରେସ ଆଶୁନି ରଜ ପାଈଁ?
କୁନିପୁଅର ତ ଅଛି ଦିହଳ ତିନିହଳ ନୂଆ ଅଛି ସେଇ ଆକୁ ପିନ୍ଧିଦବ ଆଉ କଣ ରଜରେ ଆଉ କରୁଛି, ଏ ତ ଆସ୍ତେ ଆସ୍ତେ ବଡ ହୋଉଛି ଏଟା କିଣିକି ଆଉ କଣ କରିବୁ ସେ ଫେରା ପିନ୍ଧି ସାରୁ ତାପରେ ଆଣିବି ଆଉ। ଏକୋଇଶିଆରେ ତାର ହେଇଥିଲା ଆଠ ଦଶହଳ ଡ୍ରେସ ସେଇଆକୁ ପିନ୍ଧୁ ଅଛି ନୂଆ ଦିଇହଳ। ପିନ୍ଧି ଦୋଉ ଆଣିବି ପରେ ଆଉ, ଦେଖିକି ମାର୍କେଟରେ ଜାମ୍ କମୁ ରଜ ବଜାର ଯାଉ। ଆଗକୁ ଆନିଭର୍ସରୀ ଆସୁଛି ସେଇଥରେ କରିବୁ ଆଉ।
ହଁ ଏବେ ବୋହୁତ ଭିଡ଼ ରହୁଚି ଏବେ ବି ଯାଇକି କିଛି ଆଣିହେବନି ଛୋଟ ଛୁଆକୁ ବି ଛାଡ଼ିକି। ନେଇକି ବି ଗଲେ ସୁଦ୍ଧା ଦି ତିନି ଘଣ୍ଟା ସେଠି ନ ରହିଲେ କିଛି କରିପାରିବେ
ଏ ଛୋଟ ଛୁଆଟେ ତାକୁ ଘରେ ଛାଡିକି ଯାଇହବନି କି ନେଇକି ଯାଇହବନି ଏଇ ଯୋଉ ଭିଡକୁ। ଆଉ ଦେଖିବୁ ମାନେ ଗୋଟିଏ ଡ୍ରେସ ଆଣିବୁ ଦି ଚାରି ଘଣ୍ଟ ରୁ କମ ନୁହଁ ସେ ହବନି ସେ ରଜ ସେ ରଜ ଯାଉ ସେ ଆଉ ଟିକେ ବଡ ହେଇଯାଉ। ତାପରେ ଯାହା ଆଣିବା କଥା ଆଣିବୁ ଆଉ।
ଆଜି କଣ ଖାଇଲେ ରାତିରେ?
ରାତିରେ ଖାଇଲୁ ହେଇଥିଲା ରୁଟି। ଆଉ ଦିନରେ ହେଇଥିଲା ଡାଲମା ସେ ଥିଲା ଆଉ ଭଜା ହେଲା ରାତିରେ ଆଉ ରୁ ରୁଟି ଡାଲମା ଭଜା ଆଉ ଝୋଳ ଚକଡ଼ା ଚକୁଡ଼ି ଖାଇଲୁ ଆଉ।
ବଢ଼ିଆ ଖାଇବା ଆଉ ଖାଇବା ସହିତ ଚକୁଡ଼ି ଚକୁଡ଼ି ନହେଲେ ଟିକେ ଭଲ ଲାଗିବନି ଖାଇବା ପାଇଁ।
ନା ଆଉ ଟିକେ ପଖାଳ ହେଇଥିଲେ ଭଲ ଯେହେତୁ ଆଜି ସୋମବାର ପଖାଳ ଟା ଖାଇ ହେଲାନି ଆଉ।
ହଁ ଏଇଗୁଡ଼ା ସବୁ ପଖାଳ ଖାଇବାମ ରୁଟିର ସିନା ଖାଇବାଟା ଖାଇଲେ କିନ୍ତୁ ପଖାଳ ପାଇଁ ଏସବୁ ପୁରା ଠିକ୍ ଥିଲା।
ହୁଁ। ଆଜି ସୋମବାରେ ଆଉ ଉଷୁନା ଖିଆ ହେଇପାରିବନି ରାତିରେ ନହେଲେ ଖାଇଥାନ୍ତି। ଆଉ କଣ ଗାଁକୁ ଯାଉଛନ୍ତି ନା ରଜରେ?
ରଜରେ ଦେଖିଆ ମୁଁ ଟିକେ କାମରେ ରହିଯାଇଚି ସେ ଫ୍ରି ହେଇପାରିଲି ତାହେଲେ ଗାଁକୁ ଯାଇଁକି ବୁଲିକି ଆସିବି ରଜରେ।
ଏବେ କୋଉଠି ଅଛନ୍ତି?
ଏବେ ମୁଁ ଟିକେ ରହୁଛି ମାର୍କେଟରେ ଟିକେ ଅଛି ମାଉସୀଙ୍କ ଘରେ। ମୋର ଏଇଠି ଟିକେ ପଢ଼ାପଢ଼ି ଚାଲିଚି। ତା ସହିତ ଟିକେ ଜବ୍ ବି ପାର୍ଟ ଟାଇମ୍ ସେମିତି ଚାଲିଚି।
ହଁ ହଁ।
ଆଉ ଏଠି ତ ବଜାରରେ ରଜ କଣ ଗାଁରେ ରଜ।
ଆଉ ସେ ଟିକି ଭଉଣୀ ଟା ବୋଧେ ତମ ମାଉସି ଝିଅ ବୋଧେ?
ହଁ ସେ ମୋ ମାଉସୀଙ୍କ ଝିଅ।
ଓହୋ। ତାକୁ ନେଇକି ଯିବ ନା ଗାଁକୁ ଗଲେ?
ସେ ଚଗଲା ହଉଚି ତାକୁ ଘରେ ଛାଡି ଦେଇକି ଯିବି।
ସେ ଯିବ ସାଙ୍ଗରେ ସେ ଯିବ।
ଯିବ ଆଉ ଗଲେ ତାର ଭଲ ଆଉ କଣ। ଗାଁ ରେ ଏଠି ମାର୍କେଟ ରେ ସାଙ୍ଗ ପାଉନଥିବ, ଗାଁ ରେ କେତେ ସାଙ୍ଗ ତାର। ମାଉସୀ ଘର ଗାଁକୁ ଯିବ ବୁଲି। ଦୋଳି ଖେଳିବ। ବୁଲିବ ମନ୍ଦିର। ବଢିଆ ତାର ହବ ଆଉ କଣ। ଆଉ ତା ମଉସା ତ ନା କଣ ସେ ତା ମଉସା ଦୋକାନ ଦେଇଛନ୍ତି ତାଙ୍କ ଦୋକାନ ରୁ ଖାଇବ ଥଣ୍ଡା ପିଇବ ଚକଲେଟେ କୁୁରକୁରି, ଚିପ୍ସ ତାର ତ ବଢିଆ ହେଲା ଆଉ କଣ। ରଜ ପୁରା ସିଏ କାଟିବ ବଢିଆ ସେ। ତା ମନ ପୁରା ଖୁସି। ଆଉ କେତେ ଦିନ୍ ରହିବା ହବ ଗାଁରେ?
ହଁ ଯଦି ଗାଁକୁ ଗଲି ସେ ଦିଇ ତିନି ଦିନି ସେ ରଜ ତିନି ଦିନ ଯଦି ହବ ରହିକି ଆସିବି ଆଉ।
କେତେ ଦିନ୍?
ସେଇ ରଜ ତିନି ଦିନି ଯଦି ହବ ରହିକି ଆସିବି ଆଉ। ରଜ ପୁରା ସରିକି ଆଉ।
ହଁ। ଆଉ ପିଠା ଫିଠା ହବ ନା?
ମାନେ ଚାଲିଚି ହଁ ପିଠା ହବ। ରଜ ଆଉ ପିଠା ହବନି, ପିଠା ନ କଲେ ରଜରେ ଆଉ କଣ ଖାଇକି ବୁଲିବ। ର
ରଜରେ ତ ପୋଡ଼ପିଠା, ସିଝାପିଠା କେତେ କଣ ପିଠା ଆଉ। ମୁଁ ତ ଏ ବର୍ଷ କରିପାରିବିନି। ଉଁ, ଛୋଟ ଛୁଆ ଆଉ କେମିତି କରିବି। ହଇରାଣ ହେବି।
ହଁ ସେ ପ୍ରେସର ରେ ଯଦି କଢ଼େଇ ପିଠା ଗୋଟେ କରିଦେବେ, ଯୋଉ ପୋଡ଼ପିଠା ଯୋଉ କରନ୍ତି, ଯେତିକି ଯଉ ହଉଚି ସବୁ।
କରିଦବା ଆଉ। ଖାଇବେ ଆଉ। ମୁଁ ତ ଏକା ଖାଇବି ଆଉ, କିଏ ଆଉ ଖାଇବ କି। ଗୋଟିଏ ପିଠା କରିଦେଲେ ଟିକେ ନାକୁରୁ ହେଲା।
ହଁ। ସେ ଗୋଟେ ପିଠା କରିଦେଇକି ଖାଇବେ। ଭଲ ଟେଷ୍ଟି କ୍ଷୀରରେ।
ଆଉ ଏତ୍ ଲେ ଲେଟ୍ ରେ ଶୋଉଛନ୍ତି ଫେର୍ ଉଠୁଛନ୍ତି କେତେବେଳେ?
ଲେଟ୍ ରେ ବୋଲି ଶୋଇପଡୁ ଦଶଟା ତିରିଶିରେ ଟିକେ ଶୋଇପଡୁ ବେଳେ ବେଳେ ଏଗାରଟା ହେଇଯାଏ। ସେ ଯେତେବେଳେ ଶୋଇଲେ ସକାଳୁ ମର୍ଣିିଂରେ ଜଲ୍ଦି ନିଦ ଭାଙ୍ଗି ଯାଉଛି ସେ ସେଇ ଛଅଟାରେ।
ଅ ହଁ। ଆଉ ତମ ସାନ ଭଉଣୀ ବି ତମ ପାଖରେ ବୋଧେ ଶୁଉଛି?
ହଉ ସେ ଶୋଉଛି ମୋ ପାଖରେ ମତେ ନିଦ ହେଇଯାଉଛି କିନ୍ତୁ ତାକୁ ରାତି ଏଗାରଟା ତିରିଶ୍ ବାରଟା ହେଇଯାଉଛି ତାକୁ ନିଦ ହେଉନି ସକାଳୁ ସେମିତି ଉଠୁଛି ଯାଇକି ସା ସାତଟା ସାତଟା ତିରିଶରେ ମୁଁ ଉଠିଲା ବେଳକୁ ଟିକେ ଏତେ ଉଠି ଯାଉଛି। ଫେରେ ମୁଁ ମୋର ଆସିଲା ବେଳକୁ ତାର ଶୋଇ ଥିବ ଚୁପ୍‌ଚାପ୍ ଫେରେ ସାତଟାରେ ଉଠିକି ଯାଉଛି ତାର ବ୍ରସ୍ କରୁଛି ସକାଳୁ ଉଠିକି।
ଉଠିକି ସେ ଏତେ ଶୀଘ୍ର କଣ କରୁଛି?
ସକାଳୁ ଉଠିକି ଯାଇକି ଏମିତି ବସେ ତା ମାମାଙ୍କ ପାଖରେ ଯାଇକି ବସେ ଆଉ। ତାପରେ ଥେ ବ୍ରସ୍ କରିକି ସେ ତାର ଛାତ ଉପରେ ଯାଇଁକି ଟିକେ ଖେଳେ ତାପରେ ଆସିକି ସକାଳୁ ଖାଇବା ଖାଏ।
ହଁ ଆଉ ସେ ସକାଳେ କଣ ଖାଉଛି ସକାଳେ?
ସକାଳୁ ସେ ଚୁଡ଼ାଗୁଣ୍ଡ ଡାଇନୋସେକ୍ ନହେଲେ ତାର ଇପି ଆଳୁ ପରଟା ତାର ଯେଉଦିନ ଯେଉଟା ଇଚ୍ଛା ହୁଏ ସେଇ ଖାଇବାଟା ସେ ଖାଇବ। କେବେ କେବେ ଦହିବରା ଇଟିଲିି ଘୁଗୁନି ତାର ଏଇ ସବୁ ବେଶୀ ପସନ୍ଦ ଆଉ ଚିପ୍ସ କୁରକୁରି ଚକ୍‌ଲେଟ୍ ତାକୁ ଯେତେ ଦେବେ ସେ ସେତେ ଖାଇବ ତାକୁ ଖାଇବା ହଁ ଆଇସ୍କ୍ରିମ୍ ତାକୁ ବହୁତ୍ ମତେ ଭଲ୍ ଲାଗେ ଥଣ୍ଡା ଭଲ୍ ଲାଗେ ସକାଳୁ ସେ କହୁଛି ମୋତେ ସେଇଟା ଖାଲି ଆଣିକି ଦିଅ ମୁଁ ସେଇଗୁଡ଼ା ଖାଇବି। ଆଉ ସେ ଚୁଡ଼ା ଗୁଣ୍ଡ ଡାଇନୋସେସ୍କ ଏମିତି ଟିକେ ବାଧ୍ୟରେ ସେ ପିଉଛି।
ହ ହଉ ତମ ସାଙ୍ଗରେ ଯେବେ ସେ ଆମ ଘରକୁ ଆସିବ କହିଦେବେ ମୁଁ ତା ପାଇଁ ଗୋଟେ ବଡ଼ଆଇସି କ୍ରିମି ଟେ ରଖିଥିବି ସେ ଖାଇବ।
ହଁ ତା ପାଇଁ ଗୋଟେ ବଡ଼ ନେଇ ଆସିବେ ଯୋଉ ଚକ୍‌ଲେଟ ଫ୍ଲେବର ନହେଲେ ବଟର୍ସ କଚ୍ ଫ୍ଲେବର ତାକୁ ଟିକେ ପସନ୍ଦ ସେ ଏତେ ବଡ଼ ଚା ମଚରେ ପୁରରେଇକି ତାର ଫାମିଲି ପେକ୍ ବାଲା ନେଇ ଆସିଲେ ଫ୍ରିଜ୍‌ ରୁ ସେ ଖାଉଥିବ ସକାଳୁ ରାତି ପର୍ଯ୍ୟନ୍ତ ଆଉ।
ହଁ ତା ପାଇଁ ଗୋଟେ ନେଇ ଆସିକି ରଖିଥିବି ସେ ଆସିଲେ ଖାଇବ ଆଉ।
ଆଉ ତା ପାଇଁ ଥଣ୍ଡା ଆଣିବେ। ତାକୁ ଟିକେ ସ୍ପ୍ରାଇଟ୍ ଭଲ ଲାଗେ ଥମସ୍ପ ବି ଭଲ ଲାଗେ ଲିଚିର ଯଉ ଆସେ ଜେଲି ଟାଇପ ର। ସେଟା ବି ତାକୁ ଟିକେ ପସନ୍ଦ ଆଉ ଡେରି ମିଲ୍କ ଚକୋଲେଟ୍ ପସନ୍ଦ। ଆଉ ରିଲାନ୍ସରେ ଯୋଉ ବଡ ବଡ ଚିପ୍ସ ମିଳେ ପଚାଶ ଟଙ୍କିଆ ବଲା। ସେଗୁଡ଼ା ତାର ଆହୁରି ପସନ୍ଦ ସେଇଥିରେ ଟିକେ ଟମାଟୋ ଟିକେ ପିଆଜ। ଟିକେ ସସ୍। ପକେଇଦେଲେ ଲୁଣ ପକେଇଦେଲେ ତାକୁ ଭଲ ଲାଗେ ରଖିଥିବେ ସେ ଯାଇକି ପହଞ୍ଚିବ ଶୁଣିଲେ ସେ ପୁରା ଖୁସି ହେଇକି ଯାଇଙ୍ଗି ପହଞ୍ଚିିଯିବ।
ହଉ ଯେଉଁଦିନ ଆସିବେ ମୋତେ ଫୋନ୍ କରିଦେଇଥିବେ ମୁଁ ଅର୍ଡ଼ର କରିଦେଇଥିବି। ଆସିଲେ ଖାଇବ ଆଉ।
ହଁ ଜିଓମାଟୋରୁ ଅର୍ଡ଼ର କରିଦେବେ ସେ ଯାଇକି ଖାଇବ ଆଉ।
ହଁ।
ଆଉ ଶୋଇବେ ଏବେ ନିଦ ଲାଗିଲାଣିନା କଣ କରିବି।
ସେ ଟିକେ ପାଣି ପିଇକି ଶୋଇବି ଆଉ।
ହଉ ଠିକ୍ ଅଛି ଯାଆନ୍ତୁ ଶୋଇପଡ଼ନ୍ତୁ ଆମେବି ଶୋଉଚୁ।